ହ୍ୟାଲୋ।
ହ୍ୟାଲୋ।
ଥୁଲୁ।
ସେଇଠି ଏଇପଟେ ବୁୁଲୁ ଥିଲି ଟିକେ ଆମ ବାରିଆଡେ ଆଉ।
ହ ହଁ।
ତମ ନାମ ଖରାବେଳେ ସୋଇନି। ଆଜି ଯୋଉ କଣ ଆମର ଯୋଉ ରଜ ମହୋତ୍ସବ ହଉ ସେଥିପାଇଁ ଡ୍ୟାନ୍ସ ଶିଖୁଥିଲୁ ତ ସେଇଥିଆଁ ଶୋଇନଥିଲି ଆଉ।
ନାଚୁଛ କି?
ହଁ।
ଗ୍ରୁପଡାନ୍ସ ନା ସିଙ୍ଗିଲ୍।
ସିଙ୍ଗଲ ବି ନାଚୁଛି ଗ୍ରୁପ ଡ୍ୟାନ୍ସ ବି ଗ୍ରୁପ ମାନେ ଦି ଜଣିଆ ଆଉ।
ଅ ହଁ ଭଲ ଆଉ ଯା ହଉ ଆମ ଏଣ୍ଟରଟେନମେଣ୍ଟ ହବ ଦେଖାଦୁଖି ମୁଁ ଭାବିଲି କେ ନାଚୁନାହାଁନ୍ତି ଭାବିଲି ଛୁଆ ବି ନାଚୁଛନ୍ତି ତମେ ମାନଙ୍କୁ ସବୁ ନାଚୁଛ ତ ଜାହା ହଉ।
ହଁ।
ସୋନୁ କଣ ପାଇଁ କଲ କରିଥିଲେ? ମୋଦ
ହଁ ଭଲ ଅଛି।
ଗରମ ଦେଖୁନୁ କ ଟିକେ ମେଘ ତ ହଉନି ଟିକେ ଯୋଉ କାଲି ଜୋରେ ପବନ ଫବନ ପକେଇଥିଲା ବୋଲି ଟିକେ ପାଗ ଟା ଥଣ୍ଡା ଅଛି ଆଜି। ନହେଲେ ଦେହରୁ ଖାଲି ଝାଳ।
ହଁପା ଏଟା ଖାଲି ଯୋଉ ମାନେ ଉଠଉଛି ମେଘ। ହ କିନ୍ତୁ ହଉନି ଖାଲି ପବନ ଦେଇ ଦେଇକି ପଳଉଛି।
ହଁ ବା। ହଉ ଯଦି ତୁ ପବନ ଦଉଛୁ ଦଉଛୁ ସବୁ ହଁ ବା ଆଉ ଯଦି ପବନ ଦଉଛୁ ଡେଲି
ସେଇଆ ହଁ ଯେମତି ଦଉଛୁ ସେମତି ସବୁଦିନ ହେଲେ ଦିଅନ୍ତା ଥରେ ଯୋଉ ଦେଇ ଦଉଛି ଟିକେ ରହିଯାଉଛି ପୁଣି ତାପରେ ଆଉ ପାଞ୍ଚ ଛଅ ଦିନ ଗଲା ପରେ ପୁଣି ହଉଛି ବର୍ଷା।
ହଁ ବା ମରୁଭୂମି ହେ ମରୁଡି ଗଲାଭାରି ବୋଧେ ଆମ ଗାଁ ଟା ସେ
ହଁ ସେଇୟା ସୂର୍ଯ୍ୟ ଦେବ। ଙ୍କୁ ଖାଲି ଆମ ଗାଁ ମିଳୁଛି ଆଉ କାହାକୁ ମିଳୁନି।
ହଁ ବା ଯୋଉ କଣ ପେ କଲ କରିଥିଲି କହିଲୁ ଏଥରକ ଗାଁ ରେ ଅଷ୍ଟପ୍ରହରୀ ହଉଛି ନା ତମର।
ହଁ ଆର ବର୍ଷ ଏଇ ବର୍ଷ ହେଇଥିଲା ଆର ବର୍ଷ ଫୁଣି ହବ।
କେମିତି କଣ ହଉଛି?
ଅଷ୍ଟପ୍ରହରୀ ତ ଏବେତ ପୁରା ମାନେ ଭଲ ହଉଛି ମାନେ ଏମତି ଅଷ୍ଟପ୍ରହରୀ ମାନେ ସବୁ ଆଗୁଆ ତାରିଖ ସୁଝାନ୍ତି ଯୋଉଦିନ ସୁଝୁଥିବ ତାରିଖ ତିନି ଦିନ ହୁଏତ ଆମ ଆଡେ ଅଷ୍ଟପ୍ରହରୀ। ଯୋଉ ଦିନ ସୁଝିଥିବ। ଫାଷ୍ଟ ଦିନ ମାନେ ଯୋଉ ନାମ ମ ଇଏ କରନ୍ତି ତାପରେ ଏ ସବୁ ଏମତି ମାନେ ପୂଜା କରିକି ଯେଉଁଦିନ ସୁଜିଥିବ ତା ତା ପୂର୍ବରୁ ଦଶ ପୁଅ ବାରଟା ଦିନି ପୂର୍ବରୁ ସବୁ କାଠ ଆଣିକି ଯୋଉ ଡାଳ ଆଣିକି ସବୁ କରନ୍ତି କୁଞ୍ଜ।
ହୁଁ।
ତିଆରି କରନ୍ତି। ଆଉ ଯୋଉ ଛାତ ଇଏ କରିକି ସବୁ ପଥର ଫଥର ଆଣିକି ସେଇଠି ସବୁ ପୂଜା କରନ୍ତି ଲିପି ଲୁପାକି କିି ମାନେ ଯୋଉ ଗୋଟେ କରନ୍ତି କୁଞ୍ଜ ଠାକୁର ରହିବା ପାଇଁ ସେଇଠି କରିସାରିଲା ପରେ ଯୋଉ ଯୋଉ ଦିନ ସୁଜିଥିବ ମାନେ ଫାଷ୍ଟ ସେ ଦି ଦିନ ଆରମ୍ଭ ହବ? ସେଇଦିନ ଯୋଉ ତାରିଖ ଗୋଟେ ସୁଯି ମାନେ ଟାଇମ୍ ଗୋଟେ ସୁଝିଥିବ। ସେଇଥର ଯେତିକି ସବୁ ମାନେ କଳସ ବୁଡାନ୍ତି। ସେମାନେ ସବୁ ଯାଇକି ଏପଟେ ଯୋଉ ଆମର ଅଛି ଏପଟେ ପୋଖରୀ ସେଇଠୁ ଯାଇକି କଳସ ବୁଡେଇକି ଆସ୍ ପାଣି ଧରିକି ତାପରେ ଆସି କି ସେଇଠି ସବୁ ନାମ୍ କରନ୍ତିି। ମାନେ ଠାକୁରଙ୍କୁ ଇଏ କରନ୍ତି। ତାପରେ ସେଇଠି ସବୁ କଳସ ଫଳସ ଧରିକି ସେ ସାତ ଘେରା ନିଅନ୍ତି। ତାପରେ ଏଇଠି ପୂଜା ସବୁ କରନି କଳସ ଫଳସ ଥୋଇକି ଆସିକି ତ ଇଏ କରନ୍ତି। ତାପରେ ସେ ସେଇଦିନ ଅ ରାତ୍ ତିରୁ କୀର୍ତ୍ତନ ଆରମ୍ଭ ହୁଏ ଯେ ସକାଳ ଯାଏ। ତା ପରେ ସକାଳୁ ଶୁ ସେବ ପୁଣି ରହି ସାରିଲା ପରେ ପୁଣି ସକାଳୁ ସେଇଠୁ ଉ-ଉ ଆଉଥରେ କୀର୍ତ୍ତନ ଆରମ୍ଭ ହେବ ଯେତେବେଳେ କୀର୍ତ୍ତନୀ ମାନେ ଯିବେ ପୁଣି ଘରୁ କୁ ଖା ଗାଧେଇକି ଖାଇ ପିକି ଆସିକି ପୁଣି ଥରେ କି ର୍ତ୍ତନ ଆରମ୍ଭ କରିବେ।
ହୁଁ
କଣ କି ଆଉ ଲାଷ୍ଟ ଦିନ ଜେନ୍ତି ଯୋଉ ଦିନ ଅଷ୍ଟପ୍ରରି ସରମିଵ ତା ପୂର୍ବରୁ ଯୋଉମାନେ ସବୁ ବାହାହେଇକି ଯାଇଛନ୍ତି ହାରି ଯୋଉ ଝିଅମାନେ ସେମାନଙ୍କୁ ଫୋନ କରି ଡାକନ୍ତି। ସେମାନେ ଆସନ୍ତି। ଆସିକି ଯୋଉ ମିଶନ୍ତି ସେ ଅଷ୍ଟପ୍ରହରୀ ଇରେ ଆଉ ନଗର ମାନେ ଲାଷ୍ଟ ଦିନକୁ ନ ନଗର କୁହାଯାଏ ସେ ନଗର ଦିନ ସବୁ ଆସନ୍ତି। ମାନେ ବାହାରୁ କୀର୍ତ୍ତନୀଆ ଡାକନ୍ତି। ବାହାରୁ କୀର୍ତ୍ତନ ଡାକନ୍ତି ସେମାନେ ଆସନ୍ତି ସବୁ ମାନେ ରାଧାକୃଷ୍ଣ ହୁଅନ୍ତି, ଆଉ ବୃଷଵ, ବାବାଜୀ, ଯୋଗୀ ଏମାନେ ସବୁ କି ସବୁ ଏନ୍ତି ମାନେ ନାଚ ଗୀତ କରନ୍ତି ବାହାରୁ କୀର୍ତ୍ତନୀ ଆସନ୍ତି ଆମ ଗାଁରୁ ବି ସବୁ ମାନେ ଛୋଟ ଝାଉନି ଯଦି ଥିବେ କିଏ ସେମାନେ ବି ଗୀତ ଗାଆନ୍ତି। ଆଉ ଯୋଉ ଉ ସେଇ ଲା ସେଦିନ ପୁଣି ଠାକୁରଙ୍କୁ ଯେତେବେଳେ ଠା ଯେଉଁ ଯିଏ କର୍ ତ ହେଇଥାନ୍ତି ସେ ଠାକୁରଙ୍କୁ ଧରିକି ବୁଲନ୍ତି। ଆଉ ଉ ମାନେ ପୁରା ଗାଁ ଟାଙ୍କ ସେ ବୁଲନ୍ତି। ଆଉ ଯା ଯା ଘରକୁ ଯାଆନ୍ତି ସେଠି ସବୁ ଲିପା ହେଇଥିବ। ସେଠି କଳସ, ଚାଉଳ ଉପରେ କଳସ ତାପରେ ଆମ୍ବଡାଳ ଆଳୁ ନଲେ ଏମିତି କଣ ସବୁ ପରିବା ଫରିଵା ଦେଇକି ତୁ କରନି। ଟିକେ ଠାକୁର ସେଠିକି ତାକୁ ଗଡେଇକି ତାଙ୍କ ଘରକୁ ମାନେ ଘରକୁ ଯାଇକି ତାକୁ ଗଢେଇକି ତାକୁ ଆଶୀର୍ବାଦ ଦେଇକି ମାନେ ଇଏ କରନ୍ତି। ତାପରେ ତାଙ୍କ ପଛରେ ଯୋଉ ଛୋଟ ଛୁଆ ମାନେ ତ୍ରି ଆମେ ତାଙ୍କୁ ଛାତ ଉପରେ ଠିଆ ହେଇକି ଫୁଲେ ଏ ଯୋଉ ଚକଲେଟରେ ଏ ଯୋଉ ପକା ହୁଏ। ସେ ସେଇଟାକୁ ଗୋଟାନ୍ତି ତାପରେ ସେମିତି ଗାଁ ଟାଙ୍ଗ ବୋଲିକି ଠାକୁର ଯେତେବେଳେ ଘରକୁ ମାନେ କୁଞ୍ଜ ଭିତରକୁ ଆସନ୍ତି। ଆସି ସାରିଲା ପରେ ସେଠିକି ସବୁ କୀର୍ତ୍ତନ ମନେ ଯାଇକି ହେଟିବି ସବୁ ନାଚ ଗୀତ କରିସାରିଲା ପରେ ଠାକୁର ଯୋଉ ସିଏ କର୍ତ୍ତା ଜିଏ ସେ ଠାକୁରଙ୍କୁ ଧରିକି କୁଞ୍ଜ ଚାରି କରେ ସା ତଥର ବୁଲନ୍ତି। ସାତ ଥର ମାନେ ସେଇ ଯୋଉ ଦଧି ହଣ୍ଡି ଟା ଭାଙ୍ଗିବେ। ସେ ତା ଭିତରେ ଗୁରେ ମାନେ ଗାଁ ବାଲାଙ୍କଠୁ ଯୋଉ ଗୁରେ ଆଦାୟ କରିଥିବେ ସେଇ ପଇସା ଗୁରେ ଥିବ। ଆଉ ଦୀପ ଗୋଟେ ଜଳୁଥିବ। ତ ତାକୁ ମୁଣ୍ଡରେ ମୁଣ୍ଡେଇକି ସାତ ଥର ବୁଲିକି ସେ ଯୋଉ ପାଣି ଥିବ। ସେରା ସବୁ ଆ ମାନେ ଆମ୍ବଡାଳରେ ସାହାଯ୍ୟରେ ଆମ ଉପରେ ପକାନ୍ତି ଆଉ। ସାତ ଥର ବୁଲିସରିଲା ପରେ ସେଠି ଗୁରେ କୁଞ୍ଜ ଭିତରେ ଆମ ଗାଁ ଲୋକମାନେ ଥିବେ। କି ସମସ୍ତେ ଯିଏ ବି ଥିବେ ତାକୁ ଭାଙ୍ଗିଲା ବେଳକୁ ସମସ୍ତେ ମାଡ ଗୋଳ ହୁଅନ୍ତି ମାନେ। ତାକୁ ନବା ପାଇଁ ତାକୁ ନେବା ପାଇଁ ସବୁ ମାଡ ମାଡ ଗୋଳ ହୁଅନ୍ତି। ତାପରେ ସବୁ ଚଢା ଚୁଢି ହେଇକି ସବୁ ଆଣନ୍ତି। ମାନେ ପଇସା ଆଣନ୍ତି। କିଏ ଆଣେ ଖପୁରୀ କିଏ ଆଣେ ମାନେ ଏମତି କଉଡି ଯେ ପଇ ଯାହା ଥିବ ତା ଭିତରେ ସବୁ ଆଣ ଆଉ ଏମିତି ହେଇକି ତାପରେ ସ ସାରିଲା ପରେ ସବୁ ପ୍ରସାଦ ପାଇକି ଆସନ୍ତି। ମାନେ ଯେତିକି ସବୁ ସ୍ତ୍ରୀ ଲୋକମାନେ ଯାଇ ଥିବେ ସେମାନେ ସେଇଠି ପୂଜା କରନ୍ତି। ସବୁ ପ୍ରସାଦ ପାଇକି କୀର୍ତ୍ତନୟ ପ୍ରସାଦ ପାଇକି ସବୁ
ହୁଁ ଓ ମୁଁ ତ ଆମ ଗାଁରେ କେବେ ରହିନି ଅ ନଷ୍ଟ କରିକି ଅଷ୍ଟପହରି ସବୁବେଳେ ମାମୁ ଘରକୁ ଯାଏ ହେଲା। ମାମୁଁ ତମ ଯେମିତି କହିଲୁ ଆ ମାମୁଁ ଘରେ ସେମିତି। ମୋ ମାମୁଁ ବସନ୍ତି କର୍ତ୍ତା ତ ତୁ ଯେମିତି କହିଲୁ ଗୋଟେ ଆଗରୁ କୁଞ୍ଜ ଗୋଟେ ହୁଏ। ଡେଟ୍ ଫିକ୍ସ ହୁଏ ମାନେ କୋଉ ଟାଇମ ରେ କଣ ସେମ ସେଟା ବି ସେମତି ମାମୁଁ ଘରେ ସେମିତି ହୁଏ ଆଉ ଖାଇବା ସେ ଯୋଉ ଅଷ୍ଟମୀ ଯୋଉ ଯେତେ ଦିନରେ ଠାକୁର ଥିବେ ତମ ତିନି ଦିନ ସେଠି ପାଞ୍ଚ ଦିନ ରୁହନ୍ତି ନା କଣ। ଛଅ ଦିନ ଦିନ ସେଟାକୁ ବିସର୍ଜନ କରନ୍ତି। ସେଇଦିନ ପାଞ୍ଚ ଦିନ ଦିନ ବିସର୍ଜନ କରି ଛଅ ଦିନ ପୁଣି ଆଉ ଥରେ ଗାଁ ବୁଲେଇକି କରନ୍ତି। ସେଇଟା ସ୍କୁଲ ସେଠି ଅଛି ସ୍କୁଲ ପଡିଆ ଟା। ବଡ ପଡିଆଟା ସେଇଠି ଗାଁ ଟାକ ଲୋକ ସ୍ତ୍ରୀ ସେ ମାନେ ସ୍ତ୍ରୀ ପିଲା ଛୁଆ ସମସ୍ତେ ଯେତେକ ସବୁ ପଇସା ତାଙ୍କ ଘରଲୋକ ଦେଇଥିବେ। ମାନେ ସେମାନେ ଯିବେ ଖାଇବେ ସବୁ ସନ୍ଧ୍ୟା ମାନେ ଚାରିଟା ଟାଇମ ଟା ଯିବେ ଖାଇକି ଆସିବେ। ତାପରେ ପୁଣି ଭଜନ କୀର୍ତନ ଷ୍ଟାର୍ଟ ହବ ସବୁ ମାନେ ମାମୁ ଘର ସବୁତକ ଯାନ୍ତି। ମୁଁ ତ ଡେଲି ଯାଏ। କାଇ ଏଟା ଭଲ ଲାଗେ ମତେ। ମୁଁ ଦେଖେନି କେବେ ଦେଖି ଯାଏ। କିନ୍ତୁ ସେଇ ଟାଇମରେ ମୁଁ ଯା ଦି ତିନି ଦିନ ଯିବି ମୁ ଫାଷ୍ଟ ଦିନ ଯାଏନି। ସେକେଣ୍ଡ ଦିନଠୁ ଯାଏ ନା। କଣ ଲାଷ୍ଟ ଦିନରେ ରହିକି ଏମିତି ଆସେ ଯୋଉ ଦିନ ଯାଇଥିବି। ସେଦିନ ଅଳ୍ପ ଟିକେ ଦେଖି ପଳ ନିଦ ଲାଗେ ତା ପରଠୁ ସବ ପୁରା ଲାଷ୍ଟ ନିହାତି ଦେଖେ। ମାନେ ମୋ ମାଉସୀ ଅଛନ୍ତି ବାହା ହେଇନାହାନ୍ତି। ଯୋଉ ମାଉସି ଉରା ହେଇଥିଲା ତାଙ୍କ ସହିତ ଯିବି। ମାମୁଁ ଯୋଉ ମାମୁଁ ବାହା ହେଇନାହାନ୍ତି ତାଙ୍କ ସହିତ ଯିବି। କାରଣ ଯିଏ ବଡ ମାମୁଁ ସେ ତାଙ୍କର କାମ ସାରିକି ଆସିଲା ବେଳକୁ ରାତି ଦଶଟା ଏଗାରଟା ସାନ ମାମୁଁ ସେଇଆ। ମଝିଆ ମାମୁଁ କର୍ତ୍ତା ବସନ୍ତି। ତ ତାଙ୍କ ସ୍ତ୍ରୀ ବି ତ ତାଙ୍କ ସହିତ ମାନେ ସିଏବି ସେଠିକି ଯାଆନ୍ତି। ତାଙ୍କ ଛୁଆ ପିଲା ସମସ୍ତେ ତ ସେଠି ଆଉ। ଆଉ ଟିକେ ଖାଇବା ଆମ ମାମୁଁ ଘରେ ଖାଇବା ହୁଏନି। ସେ ପାଞ୍ଚ ଦିନି ଯାକ ଏ ମାନେ ଅଷ୍ଟପହରିଯାକ। ଏକେତ ଚାରିଟା ଖାଇଥିବେ ଯାହା ବ ଥିବ ରାତିରେ ଖାଇବେ। ଆଉ ସକାଳ ପାଟା ଯାହା ସେମାନେ ଜଳଖିଆ ଫଳଖିଆ ଖାଇଥିବେ। ତ ପୂଜା ଫୁଜି ପାଖକୁ ଯିବେ କି କି ଯଦି ବିି କଣ ଦିଟା କଣ ଟିକେ ସବୁଥର ପିଆ ବିନା ପିଆଜ ରସଣ ହୁଏ ନା। କଣ ଭାତ ସେ ଡାଲମା କରିଦକି ଖଟା କରିକି ଏତିକି ଖାଇଦିଅନ୍ତି। ତାପରେ ତ ସେଇ ଆଉ। ମାନେ କୁହନ୍ତି ଯୋଉ ନିଆଁ ନ ଲାଗିବା କଥା ସେମିତି ହି ଲାଗେ। ପୁରା ମିଶିକି ଗୋଟେ ଜାଗାରେ ହେଇଯିବ ତିନି ଘର ଯାକ ଗୋଟେ ଜାଗା ଖାଇବେ। ଆଉ ଜଏଣ୍ଟ ଫାମିଲି ମୋ ମାମଁ ଘର ମୋ ଆଈ ଅଜା ଏକା ସେମାନେ ପାଞ୍ଚ ଭାଇ ତ ସେମାନେ ସବୁ ଗୋଟେ ଜାଗାରେ ବଡ ହାଣ୍ଡିରେ ଭାତ ଗୋଟେ ଜାଗାରେ ରାନ୍ଧିଦେବେ। ସେ ଡାଲମା ଗୋଟେ ଗୋଟେ ଯାଇ ସେମି ରାନ୍ଧି ଦେବେ ଗୋଟେ ରୋଷେଇ ଆସିିକ ସେଇ ପାଞ୍ଚ ଦିନ ଯାକ ରାନ୍ଧେ। କାରଣ ସମସ୍ତେ ପୂଜା ପାଖରେ ରୁହନ୍ତି ଆଉ। ଆମ ଘରୁ କର୍ତ୍ତା ବସଥିବେ। ମାନେ ସେଇଟା କିଛି ମାନେ କେହି କରନ୍ତିନି ଏମିତି କରନ୍ତି ତୁ ଯୋଉ କହିଲୁ ବୁଲନ୍ତି। ଆମ ଆଡେ ସେଆଡେ କଣ କହିଲୁ। ଯୋଉ ବଳଦରେ ପଇସା ଇଏ କରିକି ଧରିକି ବୁଲନ୍ତି ତାପରେ ଯୋଉମାନେ ଯଉ ଡାକିଥିବେ। ନାଚ ଯାହା ଘରେ ମାନେ ପଇସା ଦେଇଥିବେ। କହିଥିବେ ଆମ ଘରେ ଏଟା କର ବୋଲି ମାନେ ନାଚଟା କର ବୋଲି। ତାଙ୍କ ଘରେ ସ୍ପେଶାଲ ନାଚ ହବ। ସେ ପଣା ଦବ ପିଇବାକୁ କି ଥଣ୍ଡା ଦବ ପିଇବାକୁ ତାପରେ ଏମିତି ତାପରେ ସେ ପକେଇବେ ଚକୋଲେଟ କିଏ ବିସ୍କୁଟ ବି ଦିଅନ୍ତି କିଏ ଫଳ କାଟିକି ଦେଇଥାନ୍ତି। ଏ ସାରା ମାନେ ଛୁଆ କୁ ମାନେ ଗରିବ ଛୁଆକୁ ଫାଷ୍ଟ୍ ଖରକେଇଦିଅନ୍ତି ତାପରେ ଚକ୍ଲେଟ୍ ଫକ୍ଲେଟ୍ ହେଇଥିବ। ଆମ ଆଡେତ ଏମତି କରନ୍ତି। ମାନେ ମାମୁଁ ଘର ଆଡେ ଏମତି କରନ୍ତି ମୁଁ ଯେତିକି ଜାଣିଛି। ତା ଲାଷ୍ଟ ପାଳି ଦିନ ଏମିତି ସେରା ସଇଲା ପରେ ଯୋଉ ପଇସା ଫଇସା ବଳିଥିବ। ଏମିତି ଗାଁ ରେ ଗୋଟେ ଭୋଜି କର ମାନେ ଯୋଉମାନେ ମିଶିଥିବେ ସେମାନେ ଭୋଜି କରନ୍ତି ନହେଲେ ସେ ପଇସା ଆର ଥରିକି କେମିତି ରଖିଥବେ ମାନେ ତାଙ୍କ ଏଇରେ ମିଶେଇବେ ବୋଲି ଆଉ। ନା ଏମିତି ତ ହୁଏ ତମ ଗାଁରେ।
ହଁ ସେମିତି ହୁଏ ଖାଲି ଆମର ଟିକେ ଯୋଉ କୀର୍ତନୀଆ ଆ ଆସିକି ଗାଁ ଗାଁ ଗୁ ମାନେ ସେନ୍ତି ଜଣ ଜଣଙ୍କ ଘରେ ସେମିତି ସବୁ ମାନେ କରିଥିବେ ଯଦି ଯାହା ଘରେ କହିଥିବେ ସେ ତାଙ୍କ ଘରେ ରହିକି ସେଠି ଥଣ୍ଡା ଫଣ୍ଡା ଦିଅନ୍ତି ତାଙ୍କୁ କୋଉ ଯୋଉ ମାନେ ଟିଫିନ ଖାଇବାକୁ ଦିଅନ୍ତି ଥଣ୍ଡା ପିଇବାକୁ ଦିଅନ୍ତି। ସେ ସେଇଠି ସବୁ ପିଇ ପିଇକି ପୁଣି ଗାଁରେ ପୁଣି ବୁଲିକି ସବୁ ଡ୍ୟାନ୍ସ ଯୋଉ ନାଚ କରି କରି ମାନେ ସେଇ ଠାକୁରଙ୍କୁ ଯିଏ ଧରିକି ଯାଉଥିବେ ସେ ତାଙ୍କ ସିଏ ଯାଉଥିବେ ଆଗରେ ଏମାନେ ସମସ୍ତେ ତାଙ୍କ ପଛେ ପଛେ ଯାଇକି ଛୋଟ ଛୁଆ ମାନେ ଯାଉଥିବେ ସେମାନେ କୀର୍ତ୍ତନି ମାନେ ଯାଉଥିବେ ସେ ତାଙ୍କର ଠାକୁର ଯୋଉଠିକି ଯିଏ ଛୋଟ ଛୁଆମାନେ ସେଇଠିକି ଯିବେ ସେଇଠିକି ଯିବେ ସେଇଠି ସେ ଚକ୍ଲେଟ୍ ଫୋବାଡେ ସେମାନେ ସବୁ ଗୋଟେଇକି ଆଣିବେ।
ହୁଁ ହଁ ତ ସେଇଆ ତ ଭଲ ନା ସେଇଟା ଭଲ ମାନେ ଟିକେ ବଡ ଲୋକ ଥିବେ କାମ ସରିବ ପୁରା ଶୃଙ୍ଖଳିତ ଭାବେ ତମ ଚକୋଲେଟ ଖାଇବ ଛୁଆର ଛୁଆର ନା ସେମାନେ କଣ ଜାଣିଛନ୍ତି ଏ ଆଉ ସେମାନଙ୍କର ଇଚ୍ଛା ସେମାନେ ଯାଇକି ଚକଲେଟ ଟିକେ ଖାଇବେ ବୁଲିବେ ଏଇଆ ତ ଆଉ। ଆଉ ତୁ ନୂଆ ଡ୍ରେସ୍ ହଉ ତମ ମାନଙ୍କ ପାଇଁ ନୁଆ ଡ୍ରେସ୍ ହୁଏ। ତୋ ପାଇଁ?
ନାଇଁ ନାଇଁ ମାନେ ଅଷ୍ଟପହରି ରେ ଆମର ନୂଆ ଡେସ୍ ତ ହୁଏ କିନ୍ତୁ ଆମର ସବୁ ମାନେ ଯୋଉ ଆସୁ ଡାକନ୍ତି ଯୋଉ ମାନ ଯୋଉମାନେ ବାହାରକି ଯାଇଥିବ ଯୋଉ ଝିଅ ମାନଙ୍କୁ ସେମାନଙ୍କୁ ଡାକନ୍ତି ତାଙ୍କ ମାନଙ୍କ ପାଇଁ ଲୁଗା ସବୁ କରନ୍ତି ଆଉ
ହଁ ସେଇଆା ଆଉ କାରଣ ମୁଁ ଆ ମୁ ଘରକୁ ଯାଏ ନା। ମାନେ ମୁଁ ଯାଏନି ସବୁବେଳେ ସେଇ କୋଉ ବର୍ଷକୁ ଥରେ ଗଲେ ଦି ଥର ଯାଏ। ସବୁବେଳେ ମୁଁ ଯାଏନି ମୁଁ ତ ହଷ୍ଟେଲରେ ହୁଏ ସେଇଟା ଯାହା ଯାଏ ଆଉ ଗୋଟେ ଦଶହରା ଚାରି ଯାଏ ରଜ ଟାଳେ ଯାଏନି ଆମ ଗାଁ ରେ ହୁଏ ବୋଲି ତ ସେ ଥିପାଇଁ ବୋଧେ କରନ୍ତି ମୋ ପାଇଁ କରନ୍ତି। ପୁଣି ମାମା ବି ଯାଇନି ସେଥିପାଇ ତା ବି ଯାଇଥିବେ ଆଉ।
ଉ ହୁଁ।
ସିଏବି ଆଉ ଗୋଟେ ମାନେ ଆ ବି ବାହା ହେଇସାରିଛି ନା ତ ସେଥିପାଇଁ ବୋଧେ ତାକୁ କରନ୍ତି ଆଉ ସେ ବି ଡାକିଚନ୍ତି ନା ତାଙ୍କୁ
ଆମର ସେମିତି ଡାକନ୍ତି ସବୁ ଯୋଉମାନେ ଯୋଉ ବାହା ହେଇକି ଯାଇଥିବେ ସେମାନଙ୍କୁ ଡାକନ୍ତି ଆଉ ତାଙ୍କୁ ଖାଲି ଲୁଗାପଟା ଦିଅନ୍ତି ଆଉ ଖାଲି ଯାହା ଗାଁ ବାଲାଙ୍କ ପାଇଁ ଭୋଜି କରନ୍ତି ତିନି ଦିନିଆଙ୍କ ଆଉ।
ତୋର ଫିଜ୍ କିଛି?
କଣ କହିଲ?
ପିସ୍ ନାନୀ ତୋର ଅଛି?
ହଁ ଅଛନ୍ତି।
ଓ ହୋ।
ସେ ଅଛନ୍ତି ତାଙ୍କୁ ବି ଡାକନ୍ତି ସେମାନେ ବି ଆ ସନ୍ଦି ଆଉ।
ଗାଁକୁ ମୁଁ ଯିବି ଅଷ୍ଟପହରିକି ବୁଲି।
ହଁ ଆମର ସେ ଆମ ଅଷ୍ଟପହରିକି ଆମେ ଡାକୁ ମୋ ମାଇଁ ହେରିକା ଆସନ୍ତି। ଖୁଡି ହେରିକା ଆସନ୍ତି ମୁଁ ମାନେ ମୋ ଖୁଡି ଏଠି ଆଉ ରହୁନାହାନ୍ତି ସେ ଯାଜପୁରରେ ରହୁଛନ୍ତି ଆମ ଝିଅ ପାଠ ପଢୁଛି ବୋଲି ସେ ସେଥିପାଇଁ ସିଆଡେ ପଳାନ୍ତି ଆଉ ସିଏ ଆସନ୍ତି ସିଏ ଆସନ୍ତି ମାଇ ହେ କେ ଆସନି
ହୋଉ ହୋଉ ମୁଁ ରଖୁଛି ଶୁଣୁ ମୁଁ ରଖୁଛି ପରେ କଥା ହବା ହେଲା ଯାଉ ସନ୍ଧ୍ୟା ଦେବି ହୋଉ।